ଆଜ୍ଞା ସାର୍। ହଁ ଏବେ ଶୁଭୁଛି।
ଓଃ ହୋ ହୋ। ଆଉ କଣ ସବୁ କରୁଛ?
ବୋଧେ ଏଁ ଡିଜିସୋଲକୁ କଣ୍ଟାକ୍ଟ ହେଇଯାଇଥିଲା ତ ହଉନି ଆଉ।
ନାଇ ସେ କଣ ଗୋଟେ ମୋର ସ୍କ୍ରିନରେ ଯୋଉ କାନ ବାଜିଗଲେ କି ଗାଲ ବାଜିଗଲେ ସେ ଯୋଉ ସେଟିଙ୍ଗ ତାର ଚେଞ୍ଜ ହେଇଯାଉଚି ଆଉ ଫ୍ଲାଇଟମୁଡ୍ ହେଇଯାଇଥିଲା ସେଥିପାଇଁ ସେମିତି
ଓ ହୋ ଗଲା ଆଉ କେତେବେଳେ ଫ୍ଲାଇଟ୍ ମୋଟ୍ କେତେବେଳେ ହଟସ୍ପଟ୍ ଅଫ୍।
ହଁ ପରା ସେମତି ହେଇଯାଉଛି ଅ ଶସ୍ତା ଫୋନ ଟା। ଶସ୍ତା ଫୋନ ଟା ନା ଆମର ସ୍କ୍ରିନ୍ ଲକ୍
ପିଲା ଟା ବୋଧେ ସ୍କ୍ରିନ୍ ଟା ଯୋଉ ପକେଇଲା ପରେ ଯଉ ଭୁଲ ହୋଉଛି। ସେଇଟା ହିଁ ଟିକେ ଇଏ ହଉଛି ଆଉ।
ଏଇଟା ଆଉ ଗୋଟେ ମୋବାଇଲ ସେଇଟା ସ୍କ୍ରିନ ଯୋଉଟା ଭାଙ୍ଗିଥିଲା ସେଇଟା ନୁହେଁ। ଆଉ କଣ କରୁଥିଲ ହଁ ଏଇଟା ପୁରୁଣା ପୁରୁଣା ମୋବାଇଲ୍ ଟା। ହୁଁ।
କଣ ଆଉ ଆଜ୍ଞା ମନେ ପକଉଥିଲେ ରାଜଧାନୀରୁ।
ଆଜ୍ଞା ରାଜଧାନୀରୁ। ହଁ ଆଉ ଯାହା ହେଲେ ଗୁରୁ ଶିଷ୍ୟ ସମ୍ପର୍କ ଆମର ନା। ମନେ ପକେଇିବେ।
ୟତା କା ଯାହା ହେଲେ ବି ଗୋଟେ ହଁ ତାଙ୍କେ ପୁରା ଏକୁଟିିଆ ହେଇଯାଉଛନ୍ତି ଆଉ।
ହଁ ହଁ ହଁ।
ଏକୁଟିଆ ହେଇଯାଉଛନ୍ତି ମନେ ପକଉଥିଲେ କଣ ଟିକେ? କଣ ଟିକେ ପଠେଇଦିଅ ଆମ୍ବ ପଣସ କି ଯାହାବି ଗୋଟେ ହଳଦୀ ବୋଲି କହୁଥିଲେ ପାଳୁଅ ଏଇ ଖାଦ୍ୟ ଗୁଡାକ ତାଙ୍କୁ ଟିକେ ବେଶୀ ଇଚ୍ଛା ନା ଆଉ ତାଙ୍କୁ ତ ଜାଣିଛନ୍ତି ଆପଣ କେମିତି ଲୋକ ହଳଦୀ ସାତଶହ ପଚାଶ ଗ୍ରାମ। ହେଲା ଅମ୍ବୁକ ଦୋକାନରୁୁ। ହେଲା ପାଳୁଅ ଏତିକି ପଠେଇବ ହେଲା ଆଉ ବଲ୍କ୍ ଆମାଉଣ୍ଟ ନାହିଁ ତାଙ୍କର। ଏତିକ ସବୁ ଖୁଚୁର ମୁୁଚୁର ସବୁ ଜିନିଷ ଆଉ।
ହଁ ନାଇଁ ପଣସ ବି ସେ ନିଅନ୍ତି ତ ମୋ ଏରିୟାରୁ।
ପଣସ ପଣସ କେମତି ନିଅନ୍ତି ହଁ ଫାଳେ ନା ଅଧେ।
ବସ ରେ ନେଟୱର୍କ ନାହିଁ।
ଯାହା କହିଥିବେ ଗୋଟେ ସେତିକି ତାଙ୍କ ଗୋଟେ ଗୋଟେ ଅ ଅ ଅ ଅ ଅଜବ ପ୍ରକାର ତାଙ୍କର ଗୋଟେ ଡିମାଣ୍ଡ ରହିବ।
ହଁ ହଁ।
ଯଦି ପଠଉଚୁ ତ ଗୋଟେ ପାଞ୍ଚ କିଲୋ ସାତ କିଲୋ ପଠେଇଦିଅ ନାହିଁ ସେ ଭଳିଆ ନାହିଁ। ହଳଦୀ ଦେଢ କିଲ । ସେ ଭିତରେ ପୁଣି ଗୁଣ୍ଡ ହଳଦି ଏତିକି ଆଉ ଇଏ ଗୋଟା ହଳଦୀ ଏତିକି ଏଇ ଭଳିଆଉ।
ସିଏ ଆରମ୍ଭ ଆଉ ସିଏ ଆରମ୍ଭ କଲେଣି ବୋଧେ ନାଇଁକି ନା କରୁନାହାନ୍ତି।
କିଏ?
ଯେ ତାଙ୍କର ସେ ଯଉ କାର୍ଯ୍ୟକ୍ରମ କୁକୁଡ଼ା ଫାର୍ମ ଧରିକା।
ହଁ ହଁ କୁକୁଡା ଫାର୍ମ ଆରମ୍ଭ କଲେଣି ନା ଉଁ ମାନେ ଏବେ ତାର ତିଆରି କାମ ସବୁ ଚାଲିଛି ମାନେ ମିସ୍ତ୍ରୀ ଲାଗିଛନ୍ତି। ପାଚେରି ଫାଚେରୀ ଏଁ ସବୁ କାମ ଚାଲିଚି ଆଉ।
ହ ହଁ ହଁ।
ଦେଶୀ କୁକୁଡା ଦେଶୀ କୁକୁଡା ବି ତେ ଭଲ ଚାଲିବ ଯେ।
ଭଲ ଚାଲିବ ନାଇଁ ତାପରେ ଏଇଠୁ ଯେତିକି ସବୁ ଏଇଠୁ ସବୁ ଥିଲେ ତାଙ୍କେ ତୃଣମୂଳ ସ୍ଥଳରେ କାର୍ଯ୍ୟକ୍ରମ କରୁ କରୁଥିଲେ ପୁରା ସବୁଥିରେ ପାରଙ୍ଗମ ହୋଇକି ଅଛନ୍ତି ନା ତାଙ୍କେ
ହଁ ହଁ।
ହଁ ତ ତାଙ୍କେ ଏଇଟା ମତେ ଲାଗୁଛି। ଟ୍ରେକଗୋଟେ ଭଲ ଭାବେ ଗୋଟେ ଆରମ୍ଭ କରିବାସଇଠି ଆଉ ରାଜଧାନୀରେ ରହିକି।
ରାଜଧାନୀ ଉପକଣ୍ଠରେ ରହି ଦେଶୀ କୁକୁଡ଼ା ଗୋଟେ ଫାର୍ମ କରିକି ତାକୁ ଯଦି ଭଲ ଜାଗାରେ ମାର୍କେଟିଂ କରିପାରିଲେ। ନ ବହୁତ ବନ୍ଦ। ଦେଶୀ କୁକୁଡା ଜନ୍ମ କରିକି ଅଣ୍ଡା ଜନ୍ମ ୟାକୁ ପ୍ରଡକ୍ସନ୍ ଇଏ କରିବା ଟା ମ ମେନ୍ ନୁହଁ ସେନ ହେଲା ମୁଖ୍ୟ ଜିନିଷ ହେଲା ତାକୁ ବେ ମାନେ ଉ ମାନେ
ଗ୍ରନ୍ଥଗାରିକ ଯୋଉ ବି ଅଛନ୍ତି ତାଙ୍କୁ ବି ସେ ଟିକେ ମନେ ପକାଉଥିଲେ। ସିଏ ତ ଧରା ଛୁଆ ଦଉନାହାନ୍ତି ବୋଲି କହୁଥିଲେ ଏମିତି। ହଳଦୀ ଟିକେ ପଠେଇ ଦିଅନ୍ତୁ ବୋଲି କହୁଥିଲେ।
ଯିଏ ଯା କାମରେ ବ୍ୟସ୍ତ। ଯେଝା କାମରେ ବ୍ୟସ୍ତ ଆଉ କଣ କରିବା? ମୁଁ ବି ତ କାମରେ ବ୍ୟସ୍ତ।
ଲୋକଟେ ପଠାଅ।
ହଁ।
ସିଏ ତ ଆପଣଙ୍କୁ ଗୁରୁ ଜ୍ଞାନ ଦେଇ ଚନ୍ତି ଆପଣ ମତେ ଦେଇଚନ୍ତି।
ଯା ଆସେ ସମସ୍ତଙ୍କୁ ଗୁରୁ ତାଙ୍କ ଭଳିଆ ଲୋ ତ ମିଳିବା ଭାରି କଷ୍ଟ।
କଅଁ କହିଲେ?
ମୁଁ କହିଲି ତାଙ୍କ ଭଳିଆ ବ୍ୟକ୍ତିତ ପାଇବା ଭାରି କଷ୍ଟ ଦୁନିଆରେ।
ଆଉ ଆମର ଆସନ୍ତୁ ସାର୍ କେମିତି ଅଛନ୍ତି ଆସନ୍ତୁ।
ଆସନ୍ତୁ ସାର୍ ଯାଇଛନ୍ତି ହ ବାହାଘର ବି ତାଙ୍କ ଭାଣିଜି ନା ଝିଅରର ଗୋଟେ ବାହାଘର ଅଛି। ସିଏ ବ୍ୟସ୍ତ ରେ ଯାଇଛନ୍ତି।
ସିଏ ବି ଗୋଟେ ତୃଣମୂଳ ସ୍ତରରେ ମୁଁ ଯେତେବେଳେ କାର୍ଯ୍ୟକ୍ରମ ମୋର ଆରମ୍ଭ କରିଥିଲି ଚାକିରି। ସିଏ ଗୋଟେ ବି ଗୋଟେ ଗୁରୁ ଥିଲେ ନା ମୋର। ହୁଁ ହୁଁ ଆପଣ ମୋର ଟେକ୍ନିକାଲ ଗୁରୁ ସବୁ ଆପଣ। କାଉନସେଲିଂ ଗୁରୁ ହେଉଛନ୍ତି ସେଆଟା ରାଜଧାନୀ। ଓ ଆଉ ଭଳିଆ ମୋର ବିଭିନ୍ନ ଗୁରୁ ସବୁ ଅଛନ୍ତି ଯୋଉଠୁ ଯାହାଟା ମିଳୁଛି ସବୁ ଶିଖି ଯାଇଛି। ଏକ୍ସଏଲ ସିଟ ଏମଏସ୍। ୱାର୍ ପାୱାର ପଏଣ୍ଟ ଯାହାହଲେ ବି ଆପଣ ଟିକେ ମୋର ପ୍ର ଆପଣ ପାରଙ୍ଗମ ଲୋକ ଆପଣ ଟିକେ।
ଏ ସେମିତି କାମ କରି କରି ଶିଖିବା କଥା ସମସ୍ତେ ଆଉ। ଆମେ କଣ ସବୁ ଜାଣିଛୁ କାମ କରି କରି କା ଶିଖିଲୁ ନା ଆଉ ମନରେ ଇଚ୍ଛା ଥିବ ବୋଲେ ସେ ସବୁ
ଆପଣଙ୍କର ସେଇ ଯୋଉ ମାଟିର ଯୋଉ ଗଢା ହେଇଥିଲା ଯୋଉ କୁଟୀରଟେ
ହେଁ ହେଁ।
ସେଇଟାକୁ ମତେ ବେଶୀ ମନେ ପଡୁଛି ଯେ ଯାହା କୁହନ୍ତ ପଛେ।
ସେଇଟା ମଠ ଟା ଆଉ ହେଁ ହେଁ। ଆଉ ଯୋଉ ଭାବରେ ଆମେ ରହୁଥିଲୁ ସେଇଠି ଉଁ ଏବେ ମନେ
ଆପଣଙ୍କୁ ଡର ରହୁଥିଲା ଯେ କାଳେ ମା ଇଏଟା ପଡିଯିବ ପୁରା ବାଡଟା ବୁଲି ନାଇଁ କି?
କାନ୍ଥ ଟା ଗଳି ପଡିବ। ଆଉ ବର୍ଷା ହେଲେ ତ ବର୍ଷା ହେଲେ ମୁଁ ଶୋଇପାରନି ନହେଲେ ସେ ମୋ ସାଙ୍ଗରେ ଆଉ ଗୋଟେ ପିଲା ରହୁଥିଲା ସିଏ ଶୋଇପାରେନି ସେ ଜଣେ ଶୋଇବ।
ଓହୋ ଆରେ ଆରେ ଓ ସେମିିତ ରହୁଥିଲା ନାଇଁ କି। ଆରେଆରେ ବିଚିିତ୍ର ଗୋଟେ ସେ ଗୋଟେ ମ ନା ସେଇ ସମୟରେ ସାର୍ ମୁଁ ଭାବୁଛି ଆମେ ଆଉ ଟିକେ ଘନିଷ୍ଠ ହେଇପାରିଥିଲା ଆଉ ଟିକେ ବେ ଭଲ ହେଇ ପାରିଥାନ୍ତା। ନାଇଁ କି? ଆମେ ଟିକେ ଶେଷ ଶେଷ ଆଡକୁ ଆସିଲେ ଆପଣ ଯୋଉ ସମୟରେ ଖଣ୍ଡା ଟା ଇଏ କଲେ ଅ ପ୍ରଦାନ କଲେ। ସେଇ ସମୟକୁ ମିଶିଲା ଆମେ ଟିକେ। ଖଣ୍ଡା ଟା ଆପଣଙ୍କର ମତଲ ପ୍ରଦାନ କରିକି ଗଲେ ହଁ ରାଜ୍ୟଭାର ଟା ଯୋଉ ମତେ ଦେଲେ। ହୁଁ ସେଇ ସମୟ ଗଲା, ଶେଷ ସମୟ ଆଡୁ ଟିକେ ମିଶିଲେ ନାମେ ଯହେଲେ।
ହଁ ସେଇ ରୁମରେ ଯୋଉ କୁଟୀରରେ ମୁଁ ରହୁଥିଲି ସେଟା କଣ ଥିଲା କହିଲ ମାନେ ଗୋଟେ ଖଟ ପଡିିଥିଲା।
ଆଚ୍ଛା ହଁ ହଁ।
ମୋର ରୁମ କୁଟୀର ଭିତରେ ଆଉ ଜଣେ ପିଲା ମୋ ସାଙ୍ଗେ ରହୁଥିଲା। ହୁଁ ସେ ତଳେ ସୁଏ ମୁଁ ଖଟରେ ସୁଏ। ସିଏ ଖଟରେ ଶୋଇଲେ ମୁଁ ତଳେ ଏମିତି ଆମର ପାଳି ପାଳି କରିକି ଶୋଉଥିଲୁୁ।
ବଝିଲେ ହେଲେ ବର୍ଷା ହେଲା ବଲେ ଆଉ ତଳେ ଲୋକ ଶୋଇପାରିବନି ଯେ ଚେୟରେ ବହିଥିବ ଆଉ ନା କଣ?
ବର୍ଷା ହେଲା ମାନେ ସେ ତଳୁ ପାଣି ସନ୍ତେଇବ ସେ କାନ୍ଥ ଭିତରୁ ପାଣି ବାହାରିବ। ଛାତ ଉପରୁ ପାଣି ଗଳିବ ତିନି ପଟ ଥ୍ରୀଡାଇମେସ ପାଣି। ବାହାରିବ, ଛାତରୁ ତଳୁ କାନ୍ଥରୁ।
ଓ ବିଚିତ୍ର ମଠ ଗୋଟେ ସିଏ ଆଉ ନାଇଁ କି? ମଠ ମାନେ ସେ ପୁରା ଗୋଟେ ତ ତପସ୍ୟା ଆଉ ବହୁତ ସାରା ଇଏ ମାଗୁଥିଲା ବୋଧେ ଆମକୁ।
ହୁଁ ଏମ
ବହୁତ ସାରା ମାନେ ବଳିଦାନ ବହୁତ ମାଗୁଥିଲା ବୋଧେ ଆମକୁ ନଇଁ କି ପୁରା ସେଇଥିପାଇଁ ତାର ନାଁ ପୋରା ମ ମଠ ଥିଲା ଆଉ। ନାଇଁ କି?
ମୁଠ
ମୋ ମଠଟା କିନ୍ତୁ ଯାହାଲେବ ଅପେକ୍ଷାକୃତ ବହୁତ ଭଲ ଥିଲା। ଖାଲି ମୂଷା ମାନଙ୍କର ଟିକେ ତଦ୍ରୁପ ଭାବ ଟିକେ ଚାଲିଥିଲେ ସିନା
ତମେ ଯୋଉଠି ରହୁଥିଲ ସେଟା ରାଜକୀୟ ମଠ ଟା ଆମର ଟିକେ ଗରିବ ମଠ ଆଉ।
ଇସ୍‌ନାଇଁ ସାରେ ଏମିତି କୁହନ୍ତୁନି।
ହୁଁ।
ଆପଣ ରାଜା ଥିଲେ ନା ଏଇଥିପାଇଁ ଆପଣ ସେଇଠି ଦେଇଥିଲେ ଆମେ ସେତେବେଳକୁ ରାଜକୁମାର ହେଇକି ଯାଇଥିଲୁ। ତ ସେଇଥିପାଇଁ ମୁଁ ନୂଆ ନୂଆ ଟିକେ ଦେଇ ଦେଇେଇଥିଲି ଭଲ ଜାଗାଟେ ଗୋଟେ ଆଉ।
ହୁଁ।
ଆମ ତାପରେ ପରେ ଆଉ ଥରେ ଆମେ ଆମେ ବି ବଳିଦାନ ବହୁତ କିଛି ଦେଇଚୁନା। ସେଇଭଳିଆ ସଂସାର ଆ ବଳିଦାନ ନଦେଲେ ଆଉ କେମିତି ଜିନିଷ ଗୁଡ଼ା ଶିଖିବା। ଯେଉଁ ଭଳିଆ ଜ୍ଞାନ ସେଇଠୁ ପାଇଚୁ ସେ ଜାଗାରୁ ନିହାତି ଭବେ ଗୁଡା ମାନେ ସେ ଯଉ ସନ୍ଧ୍ୟାବେଳେ ଆମେ ଯାଉଥିବା ସବୁ ଲୋକମାନେ ଲୋଟା ଧରିକି ସବୁ ଯାଉଥିବେ।
ହଁ ହଁ ହଁ ସେଇଟା ଗୋଟେ ପ୍ରାକୃତିକ ଦୃଶ୍ୟ ଗୋଟେ।
ଅଧିକ ଦୃଶ୍ୟ
ଗାଁ ଆଉ ଘରେ ରହିଲେ ତ ସେମିତି ଆଉ।
ବଢିଆ। ମାନେ ସେଇଠି ଗାଁ ଗହଳିରେ ରହିଲେ କଣ ପଇସା ଯଦି ପାଖରେ ଥିବ ବଲେ ଖାଇବାକୁ ମିଳିବନି। କିନ୍ତୁ ସମ୍ପର୍କ ଟା ରହିଥିବା ନିହାତି ଦରକାର।
ଇଏ ତାକୁ ସିଏ ଚିହ୍ନିଥିବ ବଲେ ହଁ ଆରେ ବାବୁ ଆସିଚନ୍ତି ଆରେ ଆଜ୍ଞା ଆସିଚନ୍ତି।
ଦାଦି ଦାଦି ।
ଦାଦି ଆସିଚନ୍ତି ହଁ ପୁତୁରା ଏଇଭଳିଆ ଚାଲିଥିବ।
ଲୋକ ସମ୍ପର୍କ ମୁଖ୍ୟ ଆଉ। ଆଉ ଗାଁରେ ରହିକି ତମେ ପଇସା ଦେଖେଇଲେ ହବ କି, ଲୋକ ସମ୍ପର୍କ ନା ଆଉ।
ଆଉ ସେ ଇଏ କଥା ମନେ ପଡୁଚି କି ନାଇଁ ଯୋଉ ପକୁଡି କଥା? ପକୁଡି ଖାଇବାର ଆମେ ସବୁ, ସେ ଯୋଉ ଷ୍ଟାଡିୟମ ରେ ବସି ଆମର ମିନି ଷ୍ଟାଡ଼ିୟମ୍ ଥିଲା ପଡ଼ିଆ
ସିଏ ଗୋଟେ ଅଭୁଲା ଅନୁଭୂତି ନାଇଁ କି ଜନ୍ମ ଆଲୁଅ ତଳେ। ସନ୍ଧ୍ୟା ସମୟରେ ପକୁଡ଼ି ଖାଏ ପକୁଡ଼ି ଖିଆ, ସିଏ ଗୋଟେ ବଢିଆ ଥିଲା।
ସେଠି ଗୋଟେ ଆଲୋଚନା ହଉଥିଲା ଆଉ।
ସିଏ ଗୋଟେ ବିସ୍ତୃତ ଭାବେ ଆଲୋଚନା ଗୋଟେ ଚାଲିଥିଲା ସେଇଠି ହଁ ନାଇଁ କି। କିଶୋରୀ ବାଳିକା ମିଟିଂ ଗୋଟେ ହଉ ଆ ସେ ସହରୀ ପିଲାଟା ଆସିଥିଲା ତାର ଖବର କଣ? ସେ ଆସିଥିଲା କିଛି ଦିନ ପାଇଁ ରହିଲା, ନିଜର ଗୋଟେ କି ଛି ଟା ଛାପ ଛାଡିକି ପଳେଇଲା। ସବୁ ଖୋଜିଲେ ସେ ଗଲା ପରେ। ସେ ସାର୍ କୁଆଡେ ଗଲେ ଆଜ୍ଞା। କୁଆଡ଼େ ଗଲେ?
ତାର ସମ୍ପର୍କରେ ମୁଁ ନାହିଁ ଏବେ।
ସିଏ ଗୋଟେ ଅସମ୍ପର୍କିତ ପିଲା ବୋଧେ।
ହୁଁ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଚି ଏବେ।
ଉଁ ହୁଁ ହୁଁ। ହୁଁ ଯା ହଉ। ଆଉ ଗୋଟେ
ହୁଁ।
ଏବେ କିଛି ନାହିଁ କାକରା ବସିକି ଟିକେ ଖାଉଥିଲୁ ଆଉ।
ଓ ଆଚ୍ଛା ଆଚ୍ଛା।
ଭଲ ଥିଲା ଗୋଟେ ସେଇ ଜୀବନଟା ଆମର ଗୋଟେ ନାଇଁ। ଏପଟୁ ଶିବ ମନ୍ଦିର ଥିବାର ପୋଖରୀ ଆରମ୍ଭ ରେ ଥିବାର ବାମ ପଟରେ ନାଇଁ କି ଗାଁକୁ ପଶୁ ପଶୁ
ହୁଁ। ହୁଁ। ବଢିଆ ଗାଁ। ଏବେ ରାସ୍ତାଘାଟ ଆହୁରି ବଢିଆ ହେଇଗଲାଣି।
ରାସ୍ତାଘାଟ ହେଲା ପରେ ମାନେ ଗୋଟେ ବହୁତ୍। କେତେବେଳେ ଗୋଟେ ଯିବା କି ଆଜ୍ଞା?
ଯିବା ମୁଁ ତ ରେ ପ୍ରସ୍ତୁତ ଅଛି।
ହଁ ପରା। ମୁଁ ଟିକେ କିଛି ଏବେ କିଛି ବିଶେଷ ଭାବେ କିଛି କରୁନି ତ, ଏଇଥିପାଇଁ ଟିକେ ମନ ଟା ଊଣା ଅଛି ଆଉ।
ମନ ଊଣା କଲେ ହବ। ସବୁବେଳେ ଜୀବନ ଟାକୁ ଉପଭୋଗ କରିବାର ଅଛି।
ହୁଁ।
ଆଉ ମନଊଣା କଲେ
ଏବେ ଏ ଯୋଉ କୋର୍ଡିିନେଟର୍ ଉଁ ପୋଷ୍ଟ ଟା ଯଦି ହାତେଇ ଦେଇଥାନ୍ତି, ବୋଲେ ଧାଇଁ ପଳେଇଥାନ୍ତି। କିଏ କଣ ପଚାରଥିଲେ ହଁ ରେଡି ରେଡି। ଏଇଟା କରୁଛୁ ନାଇଁ କି।
ଟିକେ ମନରେ ପଳେଇ ଆସୁଛି ଆଉ ଯିବା
ହଁ ଚାଲ କେତେବେଳେ ବାହାର ଯିବା ରାସ୍ତା ତ ପୁରା ପିନ୍ ପିନ୍ ହେଇଯାଇଛି ଘଣ୍ଟା ଟା ଏ ବି ଲାଗିବନି ଅଧଘଣ୍ଟା ପଇଁଚାଳିଶ ମିନିଟ୍ ଲାଗ
ତ୍ର ଚାଳିତ ଆମର ଯୋଉ ହଁ ଦୁଇ ଚକିଆ ଯାନ ଯନ୍ତ୍ର ଚାଳିତ ଦୁଇ ଚକିଆ ଯାନ ତାର ଯିବହାରି। ସେଟା ତିନି ଚାରି ଘଣ୍ଟାରେ ବି
ହା।
ସ୍ପେଣ୍ଡ କରିକି ପଳେଇ ଆସିବା କଥା ସମୟ ଅତିବାହିତ କରିକି ପୁଣି ପଳେଇ ଆସିବା ଆଉ।
ହଁ, ଭୋଜନ କରିକି ଆସିବା।
ହଁ, ପୂର୍ଣ୍ଣ ଚାର୍ଜ କରିଦେଇକି ପୁଣି ଥରେ ଫେରି ଆସିବ କଲେ ହବ।
ହୁଁ, ତମର ବ୍ୟାଟେରୀ ଚାଳିତ ଜାନ ନେଇକି ଗଲେ ହବ।
ହଁ ବ୍ୟାଟେରୀ ଚାଳିତ ଜାନ ପରା ବେଟିରି ଚାଳିତ ଯନ୍ତ୍ର ଜାନ। କାହାକୁ ଯଦି ଆମେ ଧରିକି ଯିବା ବଲେ ଠିକ୍ ରହିବ।
ଉଁ।
ହୁଁ ଆମେ ପ୍ରକୃତି ମାକୁ ବି ସେବା ରେ ଲାଗିପାରିବା ଆଉ ନିଜର ଆମ ପ୍ରମୋଦ ବି ହେଇପାରିବ। ଆରାମଦାୟକ ଗୋଟେ ଯାତ୍ରା ରହିବ। ନୁ ନୂତନ ଯୋଉ ରାସ୍ତା ହେଇଛି ନୂତନ ରାସ୍ ତାକୁ ମଧ୍ୟ ଟିକେ ଦେଖାଇ ଦେଖିବା କେମିତି କଣ ରାସ୍ତା ହେଇଛି। ଆପଣ କେବେ ଶେଷ ଥର ପାଇଁ ଯାତ୍ରା କରଥିଲେ?
ମୁଁ ଗତ ବର୍ଷ ଯାଇଥିଲି, ଏଇ ଦୁଇବର୍ଷ ଆଉ ଯାଇନି ମାନେ ଦୁଇ ହଜାର ପଚ ଚିଶ ରେ ସେଇ ଟିକେ ଟିକେ ଶୀତ ହଉଥିଲା ଫେବୃଆରୀ ଫେବୃଆାରୀ ଶେଷ ଆଡକୁ ଯାଇଥିଲି ଟିକେ କମ ଶୀତ କମି ଆସିଥିଲାଣି।
ଆଚ୍ଛା ଆଚ୍ଛା, ଓ ଶେଷ ବର୍ଷ।
ହୁଁ।
ହଁ ହଁ ହଁ, ଠିକ ଠିକ। ତାହେଲେ ପାଞ୍ଚ ଛଅ ମାସ ହେଇଛି ମାତ୍ର ଦେଖିବାକୁ ଗଲେ, ହୁଁ ହୁଁ।
ହଉ ବନ୍ଧୁ ମୁଁ ରଖୁଛି। ସମୟ ହେଇ ଯାଇଚି, ମୁଁ ଟିକେ ଭାତ ଟିକେ ଗାଳିବି ତ।
ଆଚ୍ଛା ଆଚ୍ଛା, ହଁ ହଁ, ଠିକ ଠିକ୍ ଅଛି ଠିକ୍ ଅଛି ହଁ ନିଜେ ରୋଷେଇ କରି ଖାଇବାଟା ବହୁତ ବଢ଼ିଆ କାମ।
ହଁ ମୁଁ ଅଫିସ ରେ ଅଛି ତ ଆଜି ସେଇଥିପାଇଁ। ହଉ ରହିଲି।
ଆଜ୍ଞା ଠିକ୍ ଅଛି।